ଆଉ କଣ କରୁଛନ୍ତି ଦିଦି?
ଏଇ ବସିଚି ଆଉ ତମେ?
ହଁ, ମୁଁ, ବି ବସିଥିଲି ଆଉ। ଆଉ ଖାଇ ଖୁଆ ସାରିଲେଣି?
ହଁ, ହଁ
ହଁ। ହଁ। କଣ କରୁଛନ୍ତି ଏବେ?
ମୁଁ ଏଇଠି ବସିକି ସିଲେଇ କରୁଥିଲି ଟିକେନାରୁ। ତାପରେ ଗାଧେଇନୀ ଇମିତି ବସିଚି। ଲି ଆଉ।
ହାଉ ଆଜି? ପାଗ କେମିତି ସିଆଡ଼େ ଅଛି ଯେ? ଓହୋ! ଆମର ବି ଏଆଡେ ଆଜି କା-କାଁଳିଆ ପାଗ ତ ଇଆଡ଼େ କରିଛି ଆଜି ଆଉ।
ହଁ ବର୍ଷା ହଉ, ଏବି ବର୍ଷା ହଉ
ଓହୋ! ନାଇଁ ଇଆଡ଼େ ବର୍ଷା ହେଇନି। ଓହୋ! ଆଉ ଘରେ ସମସ୍ତ? ତେ ଭଲ ଅଛନ୍ତି?
ହଁ ଭଲ ଅଛି।
ଉ ହୁଁ, ଆଉ ରଜ ସିଆଡେ କେମିତି ଭଲରେ ଗଲା ନା ଖରା ବେଶୀ ନା ବର୍ଷା? ସେ କଣ ହେଲା?
ହଁ ଖରା ବର୍ଷାଟା ହଉ
ଓ ହଁ ମୁଁ ବି ତ ରଜରେ ଆମ ଗାଁ ରେ ହିଁ ଥିଲି କୁଆଡେ ଯାଇନି ଆଉ ଏଇଠି ଆମର ଯାହା କରିଥିଲୁ ସାଙ୍ଗମାନେ ସବୁ ଭାବିଥିଲୁ ବୁଲିଯିବୁ ସବୁ ଆସିଲେ ତ ଗାଁ କୁ ହେଲେ ଆଉ ଯାଇପାରିଲୁଣି ଖରା ଜୋରସେ ହେଲା ତାପରେ ଅଧା ପିଲା ହଁ କଲେ ଅଧା ନାହିଁ କଲେ ତ ଆଉ କ୍ୟାନସଲ ହେଲା ଆଉ ଯାଇପାରିଲୁନି ଆଉ।
ହଁ ରଜପରରୁୁ ଟିକେ ପାଗ ଟିକେ ଭଲ ରଖିଛି କାଁଳିଆ ଏମିତି ମେଘୁଆ ଟିକେ କରୁଚି ନଲେ ତା ପୂର୍ବରୁ ବହୁତ ଖରା ହଉଥିଲା।
ହ
ହଁ। ଆଉ ଏବେ ତ ସଲାଣି ରଜପର୍ବ ସଲାଣି ରଥଯାତ୍ରା ଆସୁଚି ରଥଯାତ୍ରା ଆପଣଙ୍କ ଗାଁରେ ହଉଚି ନା ନାହିଁ?
ସେ ତିଆରି
ଓହ ହଁ ଆମର ବି ତ ଏଠି ତ ଆମର ଏଠି ଜଗନ୍ନାଥ ଆମ ଗାଁରେ ଜଗନ୍ନାଥ ମନ୍ଦିର ନାହିଁ ତ ମୁଁ ମୋ ମାମୁ ଘରେ ହୁଏ ସେ ଠିକି ଯାଏ ଭାରି ନହେଲେ ଆମର ଏଇ ପାଖ ଗାଁ ରେ ଗୋଟେ ସେଇଠି ହୁଏ ଜଗନ୍ନାଥ ଏମତି ହୁଏ ସେଠି ଆମେ ଯାଉ ଦର୍ଶନ କରି ଆଉ।
କଣ କଇଲେ?
ହ ସବୁଆଡେ ଅଲଗା ଅଲଗା
ହଁ ଆମେ ତ ପୁରୀ ତ ବହୁତ ଭିଡ ସେଠି ସେଇଠି ତ ଯାଇ ହୁଏନି ପାଇଁ ଗାଁ ପାଖାପାଖି ଯୋଉଠି ଯାହା କରନ୍ତି ଆମେ ଟିକେ ସେଠି ଯାଇ ଦର୍ଶନ କରିଦଉ ଟି ଠାକୁ ଠାକୁର ଙ୍କୁ ଆଉ।
ହଁ ମୁଁ ଜାଇଥିଲି
ଓ ହ।
ଏଁ । ବହୁତ ଲୋକ ଭିଡ ଆମେ ଗଲୁ ଆଇଲା ବେଳକୁ ଚପଲ ନାହିଁ।
ହଁ ସେ ଟାଇମ ରେ ବହୁତ ଭିଡ ହୁଏ।
ହଁ।
ଆଉ କଣ କୁହନ୍ତୁ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ଭଲ ହେଇ ବର୍ଷା ଦିନ ଆଇଲା ଚାଷ ବାସ ଲାଗିବ ଆଉ।
ହଁ। ଗାଁ ରେ କଣ ସବୁ ଚାଷ ବାସ କରାହେଇଛି?
ଗାଁରେ ତଳୀ ପଡିବ ହଳ ପରେ । ପଇ ।
ଅ ହ ।
ହଳ ହେଲା ପରେ ତଳି ପଡିବ। ତାପରେ ରୁଆ। ହବ ।
ହଁ ଆମର ବି ତ ୟାଡେ କରା ହଉଛି। ଯେ ହେଲେ ଆମର ଅଧିକାଂଶ ଲୋକ ଆଡେ ବେଶୀ ଚାଷ ବାସ କରୁନାହାନ୍ତି ଏମିତି କମ ମାନେ ଆମର ଏପଟେ ବେଶୀ ମା ମଙ୍କଡ ଅଛନ୍ତି ତ ଯାହା ପନିପରିଵା ଲଗେଇଲେ ରଖ ରଖେଇ ଦଉନାହାନ୍ତି ଖାଇବା ଟାଦଅନ୍ତି ଆଉ କିଏ ଦିପର ଟାଇମ ରେ ଯାଇକି ଜଗିବ ଯେ ଖରା ଦିନ । ସେଥିପାଇଁ ଏମିତି ଏଇ ଲୋକ ମାନେ । କମ ମାନେ ବେଶୀ ଲୋକ ନାହିଁ କିନ୍ତୁ ଯୋଉଠେ ମାନେ ବଡ ବଡ ଜମି ଭଳିଆ ଅଛି ସେମାନେ ସବୁ କୋବି, ବାଇଗଣ ଏଇରା ସବୁ ଏମତି ଚାଷ ବାସ କରୁଛନ୍ତି ଯେ ଆଉ ଧନିଆ ପତ୍ର ଲଙ୍କା କିନ୍ତୁ ଗାଁ ଗଳି ଭିତରେ । ଏତେ ଲୋକମାନେ ଚାଷ ବାସ କରୁନାହାନ୍ତି।
ଓ ନା ଆମର ବାରି ରେ ।
ହୁଁ ହୁଁ ।
ଗଛ ହେଲାଣି ଆଉ ପନ୍ଦର କୋଡିଏ ଦିନ ପରେ ଫଳିବ ଆଉ।
ହଁ ।
ହୁଁ । ଏଇ ବର୍ଷା ଋତୁରେ ଭଲ ଲାଗେନା ଚାରୀ ଏଡେ ସବୁଜ ସବୁଜ ଫୁଲ ଗଛ। ତମର ଫୁଲ ଗଛ ଅଛି ନା ନାଇ ।
କଣ କହିଲେ?
ତୁମର ଫୁଲଗଛ ଲଗେଚ ନା ନାଇ ।
ହୁଁ ଆମର ଫୁଲ ଗଛ ଲଗେଇଛୁ। ଏ ଯୋଉ କୁହନ୍ତି ବ ବଡ ଟଗର ଯୋଉଗୁଡ଼ା କୁହନ୍ତି ସେଇଟା ଲଗେଇଛୁ ଆଉ ଘର ପାଖରେ ବି ଗୋଟେ ବଡ ଚମ୍ପା ଗଛଟେ ଅଛି। ହଁ ଆଉ ମନ୍ଦାର ଫୁଲ ଏମିତି ହୁଆଇଟ୍ । କଲର ଆଉ ପିଙ୍କ୍ । କଲର ଯୋଉ ମନ୍ଦାର । ସେଇ ଗଛ ଅଛି ଆଉ।
ହଁ ସେ
ହଁ ହଁ
ସେ ହୁଁ
କଣ କହିଲ ଯେ ଭଏସ୍ ଆସୁନି ଟିକେ।
ପନିପରିବା ଲଗେଇଥିଲ କି ଫଳିଲା ନା ନାଇଁ।
ହଁ ପନିପରିବା ତ ଆମର ତ କିଛି ଲଗାଏନି ମୋ ବଡ ମାମା ତାଙ୍କ ଲଗେଇଛନ୍ତି ଚାଷ କରିଛନ୍ତି। ଶାଗ ତ ଲଗେଇଛନ୍ତି ଆଉ ଯୋଉ ଧୋଡ଼ଙ୍ଗ ଏମତି ଲଗେଇ ହେଲେ କାଙ୍କଡ ଏଇଟା ସବୁ ହେଇଛି ଆଉ।
ଆଚ୍ଛା
ଆଉ ଆପଣଙ୍କ ଘରେ କି କି ସବୁ ରହୁଛନ୍ତି?
ଘରେ ଭାଇ ହଁ
ଆମ ଘରେ ଏମତି ବାବା ଦାଦା ଆମର ତ ଜଏଣ୍ଟ ଫ୍ୟାମିଲି ତେଣୁ ମିଶ୍ ଶିକି ସବୁ ରହୁଛୁ ବାବା ଦାଦା ହଁ ମାମା ଖୁଡି ଆଉ ଆମେ ଭାଇ ଭ ଭାଇ ଭଉଣୀ ଚାରି ଜଣ ଆଉ ତ ଭାଇ ଭଉଣୀ ସେମାନେ ସବୁ ବାହାରେ ପଡୁଛନ୍ତି ମୋର ଏବେ ମୁଁ ଏଇଠି ରହିକି ଆମ ଗାଁରେ ରହିକି ଏଇଠି ପଢୁଛି ଆଉ।
ତମେ ଏଵେ କଣ ପଢୁଛ
ଏବେ ପ୍ଲସଥ୍ରୀ କରୁଛି।
ଗାଁରେ ବଢିଆ ଲାଗେ ଆମର ବଢିଆ ଲାଗେ ଗୋଟେ ଅକେଜନ ହବ ସଵୁ ମିଳିମିଶିକି ସଵୁ ଵଢିଆ
ହଁ।
ସେଟା ଫ୍ୟାମିଲ ହେଲେ କେହିନଥିଵେଏକାଟିଆ ଏକାଟିଆ ଵୋରିଂଗ୍
କଣ କହିଲେ
ମୁ କହିଲି ଏକାଟିଆ ମାନେ ଜଏଣ୍ଟ ଫମିଲିରେ ସବୁ ମିଳିମଶି ଥିଵେ କଣ ଗୋଟେ ଅକେଜନ ହେଲେ ସବୁ ଆସିଵେ ବଢିଆ ଲାଗେ
ହଁ ଖୁସି ଲାଗେ ସମସ୍ତେ ଏକାଡେ ହେଲେ।
ହଁ।
ପର୍ବ ପର୍ବାଣୀ ତ ଆଉ ଏମିତିରେ ବି ଅଧିକାଂଶ ଲୋକମାନେ ଗାଁରେ ବି ସେ ଆଉ ରହୁୁନାହାନ୍ତି ଯିଆଡେ ଯୋଉଠି ଯବ କଲା ସେମାନେ ସେଆଡେ ପଳଉଛନ୍ତି ଗାଁ କୁ ଏଇ ପର୍ବପର୍ବାଣୀ ହେଲେ କି ଫଙ୍କସନ କି ଯାହା ମ୍ୟାରେଜ ଫାରେଜ ହେଲେ ଏଇ ସବୁରେ ଆସୁଛନ୍ତି ଗାଁକୁ।
ହଁ। ମାନେ ଆମର ପାଖରେ ଗୋଟେ ଗାଁ ରେ ତିରିଶ ଜଣ ପଇତିରିଶ ଜଣ ତମର ଯୋଉ ତାଙ୍କ ପୂର୍ବ ଗୁରୁ ହେ ତାଙ୍କ ମୋ ସାଙ୍ଗର ଜେଜେ ଅମଳା ରୂପରେ ସେ ଜାଣି ଅଛନ୍ତି। ଭାଇ ତ ଭାଇ ଇଏ ସବୁ ମୋ ବାପାଙ୍କର କିଛିଟା ପୁଅ ତା ଘରକୁ କଣ ଲାଗେ। ଟାଇମ ପୁରା ଲାଗେ। ବେଳେବେଳେ ବଡ ହାଣ୍ଡି ବସିଥିଵ ଆଉ କଣ ନଉଚ।
ଅହଁ। ହଁ।
ଏ ବର୍ଷ ରଥଯାତ୍ରା ପୁରୀ ଯାଉଛ ନା ନାଇଁ?
ନାଇଁ ପୁରୀ ତ ଏଥର ଯାଇପାରୁନୁ ଏଇ ଆମ ପାଖରେ ହଉଛି। ଗାଁ ପାଖରେ ତ ସେଠିକି ବି ଏଥର ମୋ ମାମୁଁ ଘରେ ବି ହଉଛି। ତ ସେଠିକି ଭାବିଚି ଯିବି ଆଉ। ସେଠି ମାମୁଁ ଘରେ ଯୋଉ ହଉଛି ମୋ ଆଈ ହଉଛି ମାଉସୀ ମା ତ ସେଠିକି ଯିବି ବୋଲି ଭାବିଛି ଆଉ।
ଆ
ହଁ ଆସି ସେଇଠିକି ଯାଉଚ ପିଠା ହୁଏ ସେ ଖାଇବା ପାଇଁ ଆସନ୍ତି ସେଇଠିକି? ଆଉ ତାପରେ ମୋ ଆଈ ନିଜେ ନିଏ ଯାହା ଘରୁ ସବୁ ପିଠା ପିଠି ନେଇକି ମୁଣ୍ଡରେ ଧରିକି ଯାଏ ତ ସେ ଘରେ ସାମ୍ନା ରଥ ରୁହେ ତାପରେ ସେ ଖାଇସାରିଲା ପରେ ରଥ ଟାଣିଆ ଷ୍ଟାର୍ଟ ହୁଏ ଆଉ।
ହଁ ସେମିତି ହେଲେ ଭଲ ଖୁସି ଲାଗିବ ଯାହା ଠାକୁର ରହୁଥିଲେ। ପୁଣି ଗଲା ଦିନ ପୁରା ଦେଖିବା ପାଇଁ ହେଇଚି ଭଲ ଲାଗୁଛି ଆଉ।
ହଁ ତାପରେ ସମସ୍ତେ ଏମିତି ଟାଣି ସାରିଲା ପରେ ଯେତେବେଳେ ସନ୍ଧ୍ୟା ହେଇଯାଏ। ତ ଆଉ ରଥ ଟାଣା ଯାଏନି ସନ୍ଧ୍ୟା ହେଲେ ଯୋଉ ଠାର ଯୋଉ ଯାଇ ଯାଇଥାଏାଇ ରଖି ଦିଆଯାଏ। ତାପରେ ଯୋଉ ଭୋଗ ଲାଗିଥାଏ। ପୋଡ ପିଠା କି ଯାହା ଅନ୍ୟାନ୍ୟ ଭୋଗ ସବୁ ସେଉରା ସବୁ ମାମୁଁ ଘରେ ତିଆରି କରିକି ଯୋଉମାନେ ରାସ୍ତାରେ ଥାନ୍ତି କି ଭାଇ ପାଖା ପାଖି ଯେତେ ସବୁ ଘର ସମସ୍ତେ ଦିଆଯାଏ ନେଇକି।
ହଁ।
ହୁଁ ।
ଆଉ ଏଥର ଆମ ଆଡେ ଆସନ ରଥଯାତ୍ରା ବୁଲିକି
ହଁ।
କଣ ହଉଛି
ହଁ ଦିନେ ଯିବା ଆଉ ଆପଣଙ୍କ ଏରିଆଡେ ଆଉ।
ହଉ ହଉ ତାହାଲେ ଯାଅ କଣ କରୁଥିଲ କର କଥା ହେବା ପରେ ଆଉ ହଉ।